ଲୋ।
ହାଲୋ।
କଁ କୁନ୍ଥୋଉଚୁ କଁ ହେଇଚି?
ନାଇଁ କିଛି ନାହିଁ ବାହାରେ ବସିଥିଲି ତ ଦେଖୁଚି ଲୋକଙ୍କୁ। ସେଠି ଯାଇଁ କଁ ଦେଖ କୁନ୍ଥେଇକି କଥା ହେଇଗଲି ଆଉ।
ଲୋକ ସତେ ଖୁସି ମାନେ
ଆରେ ଲୋକ ଚାଲି ଯାଉଚନ୍ତି ସବୁ ଯୋଉ।
ଗେଟ୍ ବାହାରେ ଚ୍ୟାରଟା ପକେଇକି ବସିଚି ଆଉ‌।
ଭାଇ ଭାଇ।
ଭାଇ ଗାଧୋଉଚନ୍ତି।
ହୁଁ, ରୋଷେଇ କଣ କଲୁ?
ରୋଷେଇ କାଲିର ତ ଡାଲି ଥିଲା।
ହୁଁ।
ଭେଣ୍ଡି ଭାଜିଲି।
ହୁଁ।
ଭେଣ୍ଡି ଭାଜିଲି, ଶାଗ ଭାଜିଲି, ଆଉ ମିକ୍ସର, ଟମାଟୋ ପିଆଜ। ସେଟାର ଗୋଟେ ପାଗ ବନେଇ କି ତାପରେ ଆଉଥରେ ଇଚ୍ଛା ହେଲା ଅଣ୍ଡା ଖାଇବା ପାଇଁ ଅଣ୍ଡା ଭୁଜିଆ କରିକି ଖାଇଲି।
ଆଲୋ ତୁ କାଲି ରାତିରେ ଅଣ୍ଡା ଖାଇଥିଲୁ ଲୋ।
ମତେ ବିନା ଆଇଁଷରେ ଗଳୁନି ଖାଇବା ମୁଁ କଣ କରିବି?
ଓହୋ!
ତୁ
ଡେଲି ଡେଲି ଅଣ୍ଡାଟା ଭଲ ନୁହଁ। ଟିକେ ସ୍କିପ୍ କରିବାକୁ ଟ୍ରାଏ କରେ। ଆରେ ବଡି ଗରମ କରିଦବ।
ବଡି ଗରମ ହେଲେ ତ ଭଲ ସେ କମେଇବ। ତୁ କଣ ରୋଷେଇ କରୁଥିଲୁ? ଏବେ କଣ ଦେଖେଇକି କରିବି ଟିକେ ନାକୁ ଆଳୁ ବାଇଗଣ କଣ ମିଶେଇକି ନା ତରକାରୀ କରିଦେବି।
ଓହୋ ମୁଁ ତ ସକାଳେ କରିୁଥିଲି ମଟର ଆଳୁ ତରକାରୀ। ଶାଗ ଭଜା ଭାତ ଉପମା। ଏଖିବାଁ ଆଉ।
ଶାଗ ଯେତେ ମାତ୍ରାରେ ପାରୁଛୁ ଖା।
ଶାଗ ଖାଇବାଟେ ବଡ କଥା ହେଲା ମତେ କାଟି ଆସନି ଶାଗ ହେଲା ଛୁରୀରେ ଜମା କ ଟୁନି ଶାଗ।
କଣ କହିଲୁ?
ଛୁରୀରେ ଶାଗ କଟୁନି ଆଉ ଏପଟେ ପାଳଙ୍ଗ ଶାଗ ହିଁ ବେଶୀ ମିଳୁଛି। ମତେ ପାଳଙ୍ଗ ଶାଗ ଏତେ ପଶନ୍ଦ ନାହିଁ।
ପାଳଙ୍ଗ ଶାଗ ହିଁ ଭଲ ଅଟେ। ଏଥିରେ ପ୍ରଚୁର ପରିମାଣର ଆଇରନ୍ ଅଛି।
ପାଳଙ୍ଗରେ।
ହଁ ଅଁ
ଯେତିକି ପାରୁଛୁ ପାଳଙ୍ଗ ଶାଗ କଞ୍ଚା ପନିପରିବା ଖାଅ ଏବେ। ତୁ କଞ୍ଚା କଦଳୀ ଅମୃତଭଣ୍ଡା ଏସବୁ ଖାଆ
ହଁ କଞ୍ଚା କଦଳୀ ଖାଇବିନି।
ନାହିଁ କଞ୍ଚା କଦଳୀ ଖାଆନି ଆଉ କଣ ତ ସେଇଟା ଅଙ୍ଗୁର ବି ଖାଆନି।
କମଳା?
କମଳା ଖାଇପାରିବୁ ସେଉ ଖାଇପାରିବୁ ଡାଳିମ୍ବ ଖାଇପାରିବୁ। ବିଟ ର ଜୁସ୍ ବି ଖାଇପାରିବୁ ହେଲା।
ହଁ ହଁ।
କଷ୍ଟା କଲେ ଅଙ୍ଗୁର ଖାଇବୁନି କି କଦଳୀ ଖାଇବୁନି।
ହଁ ହଁ।
ମାନେ ମତେ ସେଇଟା ଏବେ ଡକ୍ଟର କହିଥିଲା ତ ମୁଁ ସେଇଟା ତତେ କହିଦଉଛି।
ଅଁ ହଁ ପାଚିଲା କଦଳୀ?
ପାଚିଲା କଦଳୀ ମୁଁ ତ ଖାଉନଥିଲି ମୋତେ ଡକ ମୋତେ ମନା ବି କରିଥିଲା।
ଆଚ୍ଛା।
କଞ୍ଚା କଦଳୀ ପାଚିଲା କଦଳୀ ଖାଉନଥିଲି ସଜନା ଛୁଇଁ ଖାଉନଥିଲି ବି।
ହଁ ସଜନା ଛୁଇଁ ମତେ ବି ମନା ହେଇଛି।
ଆଉ କଣ ମନା କରିଥିଲା? ଆଉ କିଛିଟା ଜିନଷ ବି ମନା କରିଥିଲା।
ମନେ ପଡୁନି ମୋର। ମତେ ମୁଗ ଡାଲି ଖାଇବା ପାଇଁ
ମନା କରିଥିଲେ।
ହଁ।
ଆସ।
ଏବେ କଣ ରୋଷେଇ କରିବି କଣ ନାହିଁ, ଖାଲି ସକାଳୁ ରାତିରେ ଶୋଇକି ଉଠିଲା ବେଳକୁ, ସକାଳୁ ରୋଷେଇ ର ଚିନ୍ତା। ଖରାବେଳେ ଶୋଇକି ଉଠିଲା ବେଳକୁ ସନ୍ଧ୍ୟା ବେଳର ରୋଷେଇ ଚିନ୍ତା।
ହୁଁ ହୁଁ ହୁଁଁ!
ବାହା ହେଇକି ଜୀବନ ନା ବର୍ବାଦ ହେଇଗଲା।
ଖାଲି ରୋଷେଇ ରୋଷେଇ ରୋଷେଇ ରୋଷେଇ।
ନିଜର- ଅ-କିଛି- ସୁଖ ନାହିଁ। ଶାନ୍ତି ନାହିଁ। ଖାଲି ପରିବାର କଥା ଦେଖିବା କଥା।
ଭାଇ ଏବେ କଣ ଗାଧଉଛନ୍ତି ଯେ! ସକାଳେ ଗାଧେଇ ନଥିଲେ?
ସକାଳେ- ଏ ଗଲେ କାର ଧୋଇକି ଆସିଲେ
ହୁଁ।
ଆସିକି ତାଙ୍କ କାମ କିଛିଟା ଥିଲା, ସେଗୁରାକ କରିଲେ।
ହୁଁ।
ମୁଁ କହିଲି ଖାଇକିନା ଶୋଇ ପଡିଲେ, କହିଲେ ଉଠିଲେ ଗାଧେଇବି।
ଓଁହୋ!
ଉଠିକି ବସିକି ରିଲସ୍ ଦେଖିଲେ ଘଣ୍ଟାଟେ। ଅଧଘଣ୍ଟା ଜୋପିରେ ଲୁଡୁ ଖେଳିଲେ। ତା'ପରେ ଏବେ ଯାଇଚନ୍ତି ଗାଧୋଇବା ପାଇଁ ଆଉ।
ଓହୋ!
ହଁ, ସେ ଭିତରେ ଥରୁଟେ, କଫି ବି ପିଇଚନ୍ତି।
ହୁଁ, ଭାଇ କଫି ପିଅନ୍ତି?
ହଁ, ବ୍ଲାକ୍ କଫି।
ଉଁ ହୁଁ।
ହଁ, ତୁ କଫି ଫଫି ବି ପିଇନି ଏବେ।
ନା, ମୁଁ ପିଉନି ଚା କଫି କିଛି ନାହିଁ।
ହୁଁ।
ମୁଁ, ତ ଚା' ଛାଡ଼ି ସାରିଲାଣି, ଚାରି ପାଞ୍ଚ ମାସ ହେଲାଣି।
ହଁ, ମୁଁ ତତେ କଣ କହୁଛି? ତୁ ତ ସେଇଥିପାଇଁ ସବୁ ଜିନିଷ କୁ ଛାଡିଚୁ, ମୁଁ ହିଁ ମୁର୍ଖଟା ତତେ ମୁଁ ଏବେ କହୁଛି ବସିକି।
କିଛି ବି କହ ହେଲା ନାହିଁ, ସେମିତି କିଛି ନାହିଁ। ମୁଁ, ଛା ଚା' ଆକ୍ଚୁଲି ବହୁତ ଦିନ, ମାନେ ମୁଁ ଚା' ର ୱିକନେସ୍ ମୋର ଜାଣିଛୁ କେତ୍ କେତେ ବଡ, ମୁଁ କେମିତି ପିଉଥିଲି ବି ଜାଣିଛୁ। ବହୁତ କଷ୍ଟ ହେଲା ଛାଡିଲା ବେଳେ, ମୁଣ୍ଡ ଫୁଣ୍ଡ ବିନ୍ଧିକି ପୁରା ଖରାପ ହେଇଗଲା ଅବସ୍ତା। ଧୀରେ ଧୀିରେ ଧୀରେ ଧୀରେ ମ୍ୟାନେଜ ହେଇଗଲା ସବୁ ଜିନିଷ।
ହଁ। ଭଲ ବି।
ଏବେ ତ ବିଲକୁଲ ଚା' ଦେଖିଲେ ଘୃଣା ଲାଗୁଛି। ଟୋଟାଲି ଗୋଟେ କପ୍, ଅଧ କପ୍ ମତେ କେବେନାଇଁ ମତେ ଗୋଟେ ଥର ଭାଇ କହିଲେ, ଚାଲୁନ ଟିକେ ଚାହା ପିଇକି ଆସିବ? ମୁଁ କହିଲି ନା, ମୁଁ ପିିବିନି।
ହାଁ।
ଭାଇଙ୍କ ପାଇଁ, ତୁ ବନଉ କି?
ଭାଇ କେତେବେଳେ କେମତି, ମାନେ ଯୋଉ ଦିନ ଅଫିସ୍ ରୁ ବହୁ ପ୍ରେସର୍ ହେଇଥିବ, ହେଡାକ ହଉଥିବ ମୁଣ୍ଡ ବିନ୍ଧା ହଉଥିବ, ସେଦିନ ପିଇବେ। କହିବେ ମୋ ପାଇଁ ବନେଇ ଦେ, ମୁଁ ଗୋଟିଏ କପ୍ ଅନୁସାରେ ହିଁ ବନାଏ। ଛୋଟିଆ କପ୍ ରେ ନହେଲେ ମୁଁ ଟୋଟାଲି ନାଇଁ ଚା' ନାଇଁ, କଫି ନାଇଁ, କିଛି ନାଇଁ, ନନ୍ ଭେଜ ବି ନାଇଁ। ସବୁ ମସଲା ମସଲି ସବୁ ଛାଡ଼ି ସାଇଲିଣି।
ଭଲ ପହଞ୍ଚିବ, ସେଆଡେ ଦେ।
ନାଇଁ ନାଇଁ ସେ ଛୁଆ ପାଇଁ ବହୁତ କଷ୍ଟ କରିବାକୁ ପଡେ ମା। କିଛି ପାଇବାକୁ ହେଲେ କିଛି କଷ୍ଟ ସହିବାକୁ ପଡେ। ମୁଁ ଜାଣିନି କି କେତେ ଦିନ ରହିବ କି ବ୍ଲିଡିଙ୍ଗ ହବ। କି ନାହିଁ ମୁଁ ଜାଣିନି। କିନ୍ତୁ ମୁଁ ମୋର ବେଷ୍ଟ ଦେଇଦେବି।
ସବୁବେଳେ ଚାହାଁ। ଯାହା ବି ହବ ଭଲ ହବ।
ଦେଖା ଯାଉ ମାନେ ବିଲିଭ କରେ ମତେ କଣ ଟିକେ ସ୍ପାଇସି ଖାଇବାକୁ ଇଚ୍ଛା ହଉଛି ବାହାରେ। ପୁଣି ଭାବୁଛି ନାଇଁ କୋଉ ବେଳେ କୋଉ ଅନ ହାଇଜିନ ମେଣ୍ଟେନ କରିକି କରିଥିବେ। ସେଇଟା ଖାଇବି ମୋର ଆଉ ଥରେ କଣ ବୋଲେ କଣ ହବ ଥାଉ ଖାଇବିନି କହିକି ରହିଯାଉଛି ଚୁପଚାପ୍।
ତତେ ଯାହା ବି ଇଛା ହଉଛି ତୁ ଘରେ ବନେଇକି ଖା। ବାହାର ଟା ଯଦି ନ ଖାଉଛୁ। ଘରେ ବନେଇକି ତ ଖାଇପାରିବେ। କିନ୍ତୁ ଇଚ୍ଛା ଶକ୍ତି ଟାକୁ ମାରେନି। ଘରେ ବନାଇକି ଖା।
ଦେଖ ମତେ ଏବେ ଗୁପଚୁପ୍ ଖାଇବାକୁ ଇଛା ହଉଛି ହେଲା। ମୁଁ ମଟରକୁ ତ ଇନ ଫାକ୍ଟ ବତୁରେଇକି ବି ରଖିଛି। ବନେଇବାକୁ ଗୋଟେ କଷ୍ଟ ହଉଛି। ମେନ୍ ଲି ହେଲା ଖଟା ପାଣି ଖାଇବିନି ନା।
ଖଟା ପାଣି ଖାଇବାରେ କିଛି ପ୍ରୋବ୍ଲେମ ନାହିଁ ତ।
ଖଟା ଖାଆନ୍ତିନି ପିରିୟଡ ହେଇଯିବ ତିନି ମାସିଆ।
ତୋର ଏବେ କେତେ ମାସ ଚାଲିଛି କି?
ମୋର ଦେଢେ। ଅଲଟ୍ରାସାଉଣ୍ଡ ଏପର୍ଯ୍ୟନ୍ତ ହେଇନି।
ହୁଁ ହୁଁ। ହାର୍ଟବିଟ ଆସିଲା ପରେ ଯାଇକି କିଛି କହିହବ।
ମୁଁ ମୁଣ୍ଡ ଧୋଇନି ଜାଣିଛୁ ନା ନାଇଁ ଦେଢ ମାସ ହେଲାଣି।
ହଁ ଧୋଇଲେ ହେଇଯାଏ।
ସେଇଥିପାଇଁ ଧୋଉନି। ମୁଣ୍ଡ ପୁରା ମଳା ହେଇଗଲାଣି। ମାନେ କଣ କଣ କରିବାକୁ ପଡିଲାଣି ଭଗବାନ ହିଁ ଜାଣିଥିବେ।
ତ କଷ୍ଟ ସହିବୁନି ତ କୃଷ୍ଣଙ୍କୁ ପାଇବୁ କେମିତି?
ଏଇଟା ବି ସତ କଥା।
ଆଉ ଏବେ କଣ ଖାଇଛୁ?
ଏବେ ସେଉ ଆଉ କଣ ସେଇଟା ଡାଳିମ୍ବ।
ହୁଁ ହୁଁ ମୁଁ କିଛି ଖାଇନି। ଭୋକ ଲାଗୁଛି ଆଣି ଦଉନାହାନ୍ତି କିଛି ଖାଇବାକୁ।
କଣ ଖାଇବୁ? ଏ ସମ୍ବଲପୁରରେ ଚାଉଳି ବରା ଫେମସ ନା।
ଚାଉଳ ବରା ବଲାଙ୍ଗୀରର ନା କଣ?
ଓ ହ ବଲାଙ୍ଗୀରର। ବହୁତ ଟେଷ୍ଟ ଲାଗେ। ମୁଁ କାଲି ଦେଖୁଛି ୟୁଟ୍ୟୁବରେ ଇନଷ୍ଟାଗ୍ରାମରେ ଆସୁଛି। ଭୁବନେଶ୍ୱରରେ ବି କୋଉଠି ଗୋଟେ ମିଳୁଛି।
ଚାଉଳ ବରାକୁ ତେନ୍ତୁଳି ଖଟା।
ହୁଁ ବଢିଆ ଲାଗେ ପୁଣି।
ହୁଁ।
ତ କେବେ ଖାଇନି। ମୁଁ ଗଲେ ମନ ଭରିକି ଆମ ଘରକୁ ଗଲା ପରେ ହଁ ଉସୁନା ଚାଉଳ।
ହୁଁ।
ମୁଁ ଆମ ଘରକୁ ଗଲା ପରେ ଏଇତ ସବୁ ଠିକ ଠାକ ରହିଲା ଭଗବାନଙ୍କ ଦୟାରେ। ମ୍ୟାମକୁ ପଚାରିବି ଆଗ ଦହିବରା ଖାଇବି। ତାପରେ ଚାଟ୍ ଖାଇବି। ତାପରେ ଗୁପଚୁପ ଖାଇବି। ତାପରେ ମୋମୋ ଖାଇବି। ଏତିକି ଖାଇସାରିଲା ପରେ ମନ ଶାନ୍ତି ହେଇଗଲା ପରେ ଆଉ କଣ ଦେଖିବି।
ହୁଁ ଆଉ ଯୋଉ ମୁଁ ଯାଉଛି ମୋ ସ୍ୱାମୀଙ୍କୁ କହିବି ଅଫିସରେ ବି କିଛି ନ ହେଲେ ବି ରାସ୍ତା
କଣ କହିଲ?
ମୁଁ ଯାଉଛି ମୋ ସ୍ୱାମୀ କଣ ଖାଇବି ଯଦି କିଛି ନହ ଇଏ ଆସିଲେ ତ ମୁଁ ଝଗଡ଼ା କରିବି।
ନାଇଁ ଭାଇ ଆଣିବେ ବାରି ଭାଇ ଏତେ ଖରାପ ନୁହଁନ୍ତି ଆମର।
ସେଇ ଜିନିଷଟା ଯଦି ଏତେ ଭାବନ୍ତି କାହିଁକି ରାଗନ୍ତି। ଆଣିବି ମୋଠୁ ତାଙ୍କୁ ଅଧିକଟା ତୁ ଚିହ୍ନିଦେଇଛୁ ବୋଧେ।
ଆଇବେନି।
ବିଲକୁଲ।
ନାଇଁଲୋ ଆଣିବେ ଲୋ ଆଣିବେ ଏମିତି ହଅନାଲୋ।
ଆଣିବେ ନାହିଁ। ବହୁତ ଟାଉଟର ମଣିଷ କହିଦେବେ ଆଣିବେନି।
ଫିଲାଲ ତୁ ଏବେ କଣ ଖାଇବୁ?
କଣ ଗୋଟେ ଖାଇଦେବି ଏଇକିନା।
ତଥାପି କଣ ମାନେ ଆମିଷ ନନଭେଜ।
ଯାହାଲେ ବି ଚଳିବ।
ନା କଣ ଏବେ
ମୋତେ ଭୋକ ଲାଗୁଛି ତ ଯାହା ଖାଇଲେ।
ସେମିତି କିଛି ନିର୍ଦ୍ଦିଷ୍ଟ ଖାଇବା ନାହିଁ ନା ଚାଟ ଖାଇବିନି ଗୁପଚୁପ ଖାଇବିନି ଏମିତି କିଛି ନାହିଁ ଯାହା ହେଲେ ଖାଇବି।
ଘରେ ବି ଭଲଇ ହଉ କି ବାହାରେ ବି ହଉ ଯାହାଲେ ବି ଖାଇବି।
ମୁଁ ଯା ପଳଉଛି ହଁ ହଁ।